ଆଓ।
ଖାଇଲେ କଣ? ହ୍ୟାଲୋ ହଁ କଣ କରୁଚନ୍ତି।
ଏଇ ବସିକି ଝିଅଟାକୁ ଟିକେ ପଢେଇବାକୁ ବସିଥିଲି ଆଉ ସେ ଟିୟୁସନ ଯାଇଥିଲା ତ।
ଅଁ ହଁ।
ତେ ସ୍କୁଲ ଟିୟୁସନ ଯାଆନ୍ତୁ ନିଜେ ତାକୁ ନ ଦେଖିଲେ ହବନି।
ହଁ ରାତିରେ ଟିକେ ପୁଣି ମନେ ପଡିଯିବ ନା ସକାଳକୁ। ପଳେଇ ଗଲେ।
ତାପରେ ସେ ଟିକେ ନେ ଏଣେ ସ୍କୁଲ ଯାଇନି ତ ମାନେ ଶୁକ୍ରବାର ଦିନ ଜୋର ବର୍ଷା ହେଲା ବୋଲି ମୁଁ ତାକୁ ପଠେଇଲିନି ଆଉ ଶନିବାର ଦିନ ତାଙ୍କର ଏତ୍‌ ଆହୁରି ଜୋର ବର୍ଷା ହେଲା ଯେ ତାଙ୍କ ସ୍କୁଲରେ ମାନେ ରେନିଡେ କରିଦେଲେ। ଅ ସେଥିପାଇଁ ଠିକ୍ କିଏ ମଝିରେ ଯଦି ଦି ଦିନି ଗ୍ୟାପ୍ ହେଇ ଯାଏ ତାଙ୍କର ପାଠ ପଢା ବି ଛୁଆଙ୍କର ଡିଲା। ଆଉ। ଇଛା ହବନି ଦି ଦିନି ଛୁଟି ହେଇଗଲା ତାପରେ ରବିବାର କୁ ମିସେଇ ତିନ ଦିନ୍‌ ଛୁଟି ହେଇଗଲା। ତାଙ୍କର ଆଉ ସ୍କୁଲ ଯିବାକୁ ବି ମନ ହଉନି। ପୁଣି ବର୍ଷା ହେଉଚି ଥାଉ ଏମିତି ଏଆ। ତାକୁ ସେଥିପାଇଁ ପାଠ ସବୁ ଯାକ ରେଡି କଲେ କାଲି ସକାଳୁ ସ୍କୁଲ ଯିବ। ଛୋଟ ପିଲା ନା ଆଉ। ମୁଁ ମୁଁ ଖାଲି ଆ ସନ୍ଧ୍ୟାବେଳେ ଆଇସ୍କ୍ରିମ ଖାଇଛି ଆ ଆଉ କିଛି ଖାଇନି। ମୋର ଟିକେ ଇଚ୍ଛା ହଉଥିଲା ମାନେ ଦହି ଗୁପ୍ ଚୁପ୍ ଖାଇବା ପାଇଁ। ସମ ପଠେଇଥିଲି ମାର୍କେଟ କୁ ଆଣିବା ପାଇଁ ଯେ ଆଜି ଯାଏ ଯୋଉ ବର୍ଷା ଯୋଉ ହଉଥିଲା ମାନେ ସିଏ କିଛି ମାନେ ଗୁପ୍ ଚୁପ୍ ଆଲା ହିଁ ଆସନି।
ବର୍ଷାରେ ତ ସବୁ ଦୋକାନ ବନ୍ଦ ବି ଆମ ଆଡେ।
ହଁ ସେଥିପାଇଁ ମତେ କହିଲେ ଆଉ ଚାଟ୍ ନେବି କି କେମ ନାଇଁ ଚାଟ୍ ଖାଇବିନି ଚାଟ୍ ଖାଇଲେ କଣ କି ଆଉ ରାତି ଖାଇବା ଠିକ୍ ସେ ଖାଇହବନି। ଆଉ ମୁଁ ଗୁପଚୁପ୍ ଟା ଫୁଲକା ଫୁଲକା ଖାଇଦେଲେ ଖାଇହେବ, ସେଥିପାଇଁ ମୁଁ କହିଲି ନା ଚାଟ୍ ଖାଇବି ନା କଣ ଖାଇବ, ମୁଁ କହିଲି ନା ଖାଲି ହଁ ହଁ, ଦେହ ଖରାପ ତ ସେଇଟା ଟିକେ ଟିକେ ସେ ଥଣ୍ଡା ହେଇଯାଇଛି ପାଟିକୁ ଟିକେ ଭଲ ଲାଗୁନି ଥଣ୍ଡା ହେଲେ ଟିକେ ପାଟିଟା ଭଲ ଲାଗେନି ତ ଟିକେ ଖଟା ଖାଇବା ଭଳିଆ ଖାଇବାକୁ ଇଚ୍ଛା ହଉଥିଲା। ମୁଁ ଏଇଥି ପାଇଁ ଗୁପଚୁପ୍ କହିଲିନି, ମତେ କହିଲେ‌ ତାହେଲେ ଚାଟ୍ ନେବି ମୁଁ କହିଲି ନାଇଁ। ଚାଟ୍ ଆଣନି ମୁଁ ନହେଲେ ଆଇସ୍କ୍ରିମ୍ ଗୋଟେ ଖାଇ ଥଣ୍ଡା ହେଇଛି। ମୁଁ କହିଲି ଥଣ୍ଡା ହଉ ମୋର ଖାଇବାକୁ ଇଚ୍ଛା ହଉଛି ତମେ ଆଇସ୍କ୍ରିମ୍ ଆଣ ଗୋଟେ ଖାଇଦେବି ଆଉ। ଆଣ ଗୋଟେ ଆଇସ୍କ୍ରିମ ଖାଇ ଦେଇଛି ସଧ୍ୟାବେଳେ ଆଉ କିଛି ଖାଇଲିନି ରାତିରେ ଖାଇବି ଆଉ।
ଥଣ୍ଡା ହେଇଯାଇଛି ତାହେଲେ ଆପଣଙ୍କୁ ଆଉ।
ହଁ ଟିକେ ଥଣ୍ଡା ହେଇଯାଇଛି ବର୍ଷାରେ ଟିକେ ଓଦା ହେଇଯାଇଥିଲି ସେଇଥିପାଇଁ। ଯାଇଥିଲି ଟିକେ ମାର୍କେଟ ଯାଇଥିଲି। ଖାଇଛି, ଖାଇଛି ଥଣ୍ଡାଟା କଣ ସାଙ୍ଗେ ସାଙ୍ଗେ କମିବନି ନା। ଦି ତିନି ଦିନ୍ ତିନ ଦିନ୍ ଲାଗିବ ଟିକେ ଯାହେଲେ ଥଣ୍ଡା ଟିକେ ଦେହରେ ରହିଲେ। ଦି ତିନି ଦିନ ଲାଗିବ। ଭଲ ହେଇଯିବ ଆଉ ଦି ଦିନ। ଆଉ ଇଏ ଗୋଟେ ଜିନିଷ ଯେ ଘରେ କାହାକୁ ଯଦି ହେଇଯିବ
ହଁ ସେଇଟା ଡେଇଁବ ଜଣଙ୍କ ବ୍ୟକ୍ତିଙ୍କଠୁ ଆଉ
ଥଣ୍ଡାଟା ତାପରେ ଏବେ ଋତୁଟା ବି ଆମର ଚେଞ୍ଜ୍ ହଉଛି।
ହଁ ଏଇ ଋତୁ ପାଇଁ ହିଁ ଦେହ ବେଶୀ ଖରାପ।
ବେଶୀ ହଁ ବେଶୀ ତ ସେଇଥିପାଇଁ ହୁଏ। ଆଉ ବାକି ଆମର ତ ରୋଷେଇବାସ ଏବେ ନାହିଁ। ସଖାଳେ-ଏ-ଏ ଶଶୁର କରିଦେଇଥିଲେ ମସଲା ଖେଚିଡି ବନେଇଥିଲେ। ଆଉ ମୁଁ ମାଛ ତରକାରୀ ବନେଇ ଦେଇଥିଲି। ଆଉ ସେଗୁଡା ଅଛି ଖାଇଥିଲୁ ସକାଳେ ଥରେ ଥରେ ଏବେବି ଆହୁରି ଅଛି ସେୟାକୁ ଖାଇଦେବୁ ମସଲା ଖେଚେଡି। ମାଛ ତରକାରୀ ଖାଇଦବୁ, ସରିଲା ଆଉ କିଛି ରୋଷେଇ ନାହିଁ। ବାକି ଏମିତି ବସିଛି ତାକୁ ଟିକେ ପଢଉଛି ଟିକେ ମୋବାଇଲ୍ ଦେଖି ଦଉଛି ତାଧେରେ। ଏବେ ବି ଉଁ ଛୋଟ ପୁଅଟା ବି ଅଛି ତ ସେ ଟିକେ କିଛି କରେଇ ଦଉନି ଉଁ। କାଲି ସ୍ଵାମୀଙ୍କର ବି ଅଫିସ୍ ନାଇଁ। ଏବେ ଦି ଦିନ ଛୁଟି ହେଲା ଶନିବାର ରବିବାର। ସିଏ ବି ତାଙ୍କ ଅଫିସ ଯିବେ ତାଙ୍କର ଡ୍ରେସପଟା ଟିକେ ଆଇରନ୍ କରିବି ବୋଲି ଛୁଆଟା କରେଇ ଦଉନି। ହଁ, ଆଇରନ୍ କାମଟା ଇଏ କରେଇ ଦଉନି କଣ କି ଖାଲି ମାନେ ହଇରାଣ କଲେ ଆଇରନ୍ ଜିନିଷଟା ଛୋଟ ଛୁଆ ପାଖରେ ଥାଇକି କରିହବନି।
ସେ ଶୋଇ ସାରିବା ପରେ କରିବେ ଆଉ।
ଶୋଉ ଶୋଉ ରାତି ହେଇଯିବ ସିଏ ଶୋଇଲା ବେଳକୁ ରାତି ବାରଟା। ଆଉ ସକାଳୁ ସେମାନେ ଯିବେ ମୁଁ ଯାହାହେଲେ ବି
ନହେଲେ ତାଙ୍କୁ ଟିକେ ଆପଣଙ୍କ ହଜବେଣ୍ଡ ଯଦି ରଖିଦେବେ ତାହେଲେ ବି କରି
ହଁ-ହଁ, ସେ ନାହାନ୍ତି ତ ଟିକେ ବାହାରକୁ ଯାଇଛନ୍ତି ଆଉ ହଳେ ଖଣ୍ଡେ କରିବି, ମୋ ଝିଅ ଟ୍ୟୁସନରୁ ଆସିଲେଣି ଟିକେ ତାକୁ ପଢେଇଦେବି। ତାପରେ ସିଏ ଟିକେ ରଖିଲେ ମୁଁ ଟିକେ କରିଦେବି ଆଉ।
କାମରେ ସାହାଯ୍ୟ ହବ ଆଉ।
ହଁ ହଁ।
ଏକୁଟିଆ ମଣିଷ ବି ତା ସବୁ ବେଲେ
ହଁବସ୍
ଆଉ ଆପଣଙ୍କ ଫ୍ୟାମିଲିରେ କଣ କେହି ରହୁନାହାନ୍ତି।
ହଁ ଅଛନ୍ତି ଏଟି ଏଠି ନା ଏତେ ଅଛନ୍ତି ଶାଶ ଶ୍ୱଶୁର ଅଛନ୍ତି ଶାଶୁ ନାହାଁନ୍ତି ଯାଇଛନ୍ତି ଶାଶୁ ଘଟିକି ସୋଉଦା କରୁଚନ୍ତି। ହଁ ଅଛନ୍ତି। ଆଉ ଇଏବି ଦେଢ଼ ବର୍ଷ ହେଲାଣି ନା ଆକୁ ପୁଅଟାକୁ। ଇଏ ବି ଜମା ଗୋଟେ ଜାଗାରେ ବସୁନି ନାହିଁ। କାଲି ଏପଟ ସା ଏଇ ଘରୁକୁ ଗଲେ ଏଟା ଟା ଆଣି ବୁ ସେଟା ଆଣିବୁ। କେଜାଣି ଯୋ କରୁଚି ଏ ତାକୁ ଏ ବର୍ଷ କରୁଥିବ ବୋଲି ସେ ସେଇ କୁ ହଁ। ଏମିତି ହିଁ କରୁଛି ଯେତେ ପର୍ଯ୍ୟନ୍ତ ଗୋଟେ ଜାଗାରେ ଶୋଇ ରହୁଥିଲା ସେତେ ପର୍ଯ୍ୟନ୍ତ ସେ ଆବୁ ଯେବେଟୁ ଚାଲିଲାଣି ମାନେ ଆଉ ସେ ଗୋଟେ ଯାଗା ଖାଲି ଜିନିଷ ପତ୍ର ଆଣି ଫିଙ୍ଗା ଫୋପଡା ଏମତି କରୁଚି।
ହୁଁ ତାକୁ ବି ଧରିବା ଟା ସହଜ ହଉନଥିବ।
ହଁ ଗୋଡେଇ ଗୋଡେଇକା ଦିନ ଭଳି ଯାଉଛି ପା। ଖଟରେ ବେଡସିଟ୍ ପକଉଥିବି ସେ କଣ କରୁଥିବ ବେଡସିଟ୍ କୁ ଟାଣିକି ତଳେ ପକଉଥିବ।
ଏବେ ବି ଏଇ ତାର ବୋଧେ ପାଟି ଶୁଣା ଯାଉତିଥି।
ହଁ ହଁ ତା ଦିଦି ପାଠ ପଢୁଚି ଆଉ ସିଏ ବ ସେ ଆଣିକି ପେନସିଲ୍‌ ବକ୍ସ ରୁ ଆଣିକି ପେନ୍ ବାହାର କରୁଚି ସେ ତାକୁ କହୁଚି ଦେ ଦେ ଦେ ସିଏ ତାକୁ ତା ପେନ୍ କାର୍ଡ ଦେଇକି ବକ୍ସ ଟା ଦେଇଥିଲା ନେ ଖେଲିବୂ ସିଏ ତାକୁ ଠାରିକି କହୁ ସେ କଥାବାର୍ତ୍ତା ଭଲରେ କରିପାରୁନି ସେ ପେନ୍‌ଟା ମତେ ଦେଇ ଦେ। ବକ୍ସଟା କଣ ଦଉଛୁ ପେନ୍‌ଟା ଦେ। ଦେ ସେ ତାକୁ ବକ୍ସ ଦଉଛି। ଖେଳିବ ସେ ବକ୍ସ ନବନି ସେ ସେ ପେନ୍‌ଟାକୁ ନବ।
ଆଛା ସେମାନେ ବି ଟିକେ ଜିଦି କରନ୍ତି ବହୁତ୍ ଛୋଟ ପିଲା।
ହଁ।
ଆଉ କଣ ରାତିରେ ଖାଇବେ?
ରାତିରେ ହେଇବା କହୁଛିି ମସଲା ଖେଚେ଼ଡି ବନା ହେଇଥିଲା ସେଇଟା ଅଛି। ସାଙ୍ଗହୋଇ ଖାଇବୁ ଆଉ ଅଛି। ବହୁତ୍ ଗୁଡାଏ ଅଛିତ ଖାଇଦବୁ ସମସ୍ତେ ଆଉ। ବନେଇ ଦେଇଥିଲେ ପୁରା ଭାତ ବହୁତ୍ ଗୁଡେ ବନେଇ ଦେଇେଥିଲେ ତ
ଆଛା ଲଞ୍ଚରେ ଖାଇ ଦେଇଥିଲେ ଆଉ ଯାହା ବଳିଥିଲା
ହଁ ଏବେ ଖାଇଦବୁ ରାତିରେ ଆଉ ରାତିରେ ତ ବେଶୀ ଖିଆହବନି ହାଲକା ଫୁଲକା ସେଇ ଖାଇଦେବୁ ଆଉ ଲଞ୍ଚରେ ପୁରା ଭଲରେ ଖାଇ ଦେଇଥିଲୁ ଏବେ ଅଳ୍ପ ଅଳ୍ପ ଖାଇଦେଲେବି ହବ। ଥରେ ଖାଇକି ସେ ଖା ଖାଉଥିଲା ହଁ ହଁ ସେତେ ଯେହେତୁ ଖାଇବା ଗୁଡା ଏତେ ଅଛି ଆଉ କାହିଁକି ଆଉ ସେଥିପାଇଁ ବନେଇଲୁନୁ। ଆଉ ବର୍ଷା ତ ସେମିତି ପୁଣି ହଁ ହଁ। ତାପରେ ବର୍ଷାବି ପୁଣି ଆଉଥରେ ପୁରା ଆକାଶଟା ପୁରା ନାଲି। ହେଇ ହେଇଗଲାଣି ଆଉ ଆହୁରି ବର୍ଷ ହଁ। ଆମ ଏପଟେ ଆ ତାର ତାରା ନାହିଁ ତାରା ନାହିଁ। ଆକାସାଟା ନାଲି ହେଇକି ଅଛି। ଆଉ ରାତିରେ ବର୍ଷା
କିନ୍ତୁ ବାଦଲ ଟା ପୁରା କଳା କଳା ଦେ
ଆଉ ନା ଆଉ ବେଙ୍ଗ ଗୁଡା ପୁରା ଙ୍କ ଙ୍କ ଙ୍କ ଙ୍କ ହଉଛନ୍ତି। ବର୍ଷା ହଁ ବର୍ଷାକୁ ଡାକୁଛନ୍ତୀ ଆପଣ ହଁ ବେଙ୍ଗ ଙ୍କ ଙ୍କ ହେଲେ ଲାଗେକିି ଯୋଉ ବର୍ଷା ହବ।
ହଁ ହଁ ସେମିତି କୁହନ୍ତି ଆଗରୁ।
ହଁ ହୁଏବି ହୁଏ, ସେମାନେ ଜାଣିପାରନ୍ତି ଯେ ଗୋ ବର୍ଷା ଟା ହବ ସେଥିପାଇଁ ହୁଅନ୍ତି ଆଉ ସେଇଥିପାଇଁ ବାହାରେ କେବଳ ଶୁଣିବେ ଖାଲି ଯୋଉ ଝିଙ୍କାରି ଯୋଉ ଙ୍କ କାଁ ଯୋଉ ବୋବାଇ ଝିଣ୍ଟିକା ପରିକା ଛୋଟ ଛୋଟ ଝିଙ୍କାରି ସେଇଗୁଡା ଡାକୁଚନ୍ତି, ନହେଲେ ବେଙ୍ଗ ବାସ୍ ଏଇଗୁଡା ଙ୍କ ଙ୍କା ହୋଉଛନ୍ତି।
ମାନେ ବଜାର ଉପରେ ଘର ନା
ଭାଇ ଆମ ମାନେ ଗାଁ ତାର ଗୋଟେ ଉ ଦି କିଲୋମିଟର ପରେ ବଜାର।
ଓହୋ ତାହେଲେ ବହୁତ ବାଟର ହେଇଯାଉଥିବ ନା ପାଖାପାଖି ସବୁ ଜିନିଷ
ଏଠିବି ମିଳେ ମାନେ ଏ ପାଖାପାଖି ଆପଣଙ୍କର ହଁ ମୋର ଅଛି ଏଇଠି ଆମ ଘରଠୁ ଶହେ ମିଟର ଭିତରେଉ ଗ୍ରସରୀ ଯାହା ଦ ଦରକାର ଅଛି ଏମତି ବିସ୍କୁଟ, ମିକ୍ସଚର ଆଉ ଏମିତି ସବୁ ଜିନି ସ ଅଛି ଜଳଖିଆ ଦୋକାନବି ଅଛି। ପାଖାପାଖି ଏ ସବୁ ନହେଲେ ଏଇ ଯୋଉ ଟେସନାରୀ ଆ ଜିନିଷ ଡ୍ରେସ କୋଉଟା କିଣିବେ, ସେଗୁଡା ଟିକେ ଦି କିଲୋମିଟର ଦୂରକୁ ଯିବାକୁ ପଡିବ। ଆଉ ଏଗୁଡାତ ଆମର ସବୁବେଳେ କାମ ନୁହେଁନା, ସବୁବେଳେ ଆମର ଗ୍ରସରୀ ଜିନିଷ କି ଜଳ
ହଁ।
ଏଇ ଜିନିଷ ଟିକେ ଦରକାର ପଡେ, ଏଗୁଡା ପାଖରେ ଅଛି। ଆଉ ଆ ଯେତେବେଳେ ଥାଏ, ମାନେ ଏଇ ଯୋଉ ଚାଟ ଗୁ ଚୁପ୍ ସେଟା ବି ସେଇ ମାର୍କେଟରେ ହିଁ ଅଛି, ପାଖାପାଖି ମିଳେନି ହଁ। ଆମର ସନ୍ଧ୍ୟା ବେଳେ ବେଳେବେଳେ ଉ ମାନେ ଆମ ଦାଣ୍ଡକୁ ଆସିବିକ୍ରି ଗୁପଚୁପବାଲା ଆସେ ଆଜି ଆସିଥିଲା ଗୁପଚୁପବାଲା ଆଉ ଚାଟ୍ ବଲା ବି ହଁ। ଚାଟ୍ ବାଲା ବି ଆସିବ, ସେ ସବୁ ବି ନାହିଁ ଯେବେ ତାର ଇଛା ସେ ଚାଟ୍ ବାଲାର ଆସିବ। ଦିନେ ଆସିବ ଦିନେ ନାଇଁ ତାର
ଚାଟ ବାଲା ପ୍ରାୟ ଆସି ପାରନ୍ତିନି କାରଣ ସେମାନେ
ହଁ ସେଇ ଯୋଉ ହଁ ଯୋଉ ସୋଲର ଠୁଙ୍ଗା ସେଇ ଠୁଙ୍ଗାରେ ମାନେ ଦଶ ଟଙ୍କା ଲେଖା ଦବ ଆଉ ଛୋଟ ଠୁଙ୍ଗାଟା ଦଶ ଟଙ୍କା। ଏ ବଡଠୁଙ୍ଗାଟା ହେଲା କୋଡିଏ ଟଙ୍କା ଦିଏ ଏଇଟା ଆଉ। ଭଲଲାଗେ ଖାଇବା ପାଇଁ ଯେ
ଭଲ ଆଉ ଆପଣଙ୍କୁ କମ ପଇସାରେ ମିଳିଯାଉଛି ଏଠି ତ ଚାଳିସି ଟଙ୍କା।
ସେଇଟା ନା ସେମିତି କଣ କି ଆମେ ଯୋଉ ପ୍ଲେଟରେ ଖାଉଛୁ ସେଇଟା ଚାଳିସି ଟଙ୍କା ଆମେ ବଜାରରେ ବି ଖାଉ ସେଇଆ।
ତଥାପି ଆପଣଙ୍କ ପାଖକୁ ଆସିକି ଦେଉଛନ୍ତି।
ପାଖକୁ ଆସିକି ଏଇ ଯୋଉ ଅ ଷୋଲଠୁଙ୍ଗା ଯୋଉଥିରେ ଆମେ ଭୋଜି ବୋଜିରେ ମାନେ ମା ଇଏରେ ଯୋଉ ଖାଉ ସେଇ ଠୁଙ୍ଗା। ହଁ ଚିକେନ ଫିକେନ୍ ଖାଉଛୁ ସେଇ ଠୁଙ୍ଗା ଗୁଡା ଏଇ ଠୁଙ୍ଗା କି ଭଲ ଅଛି, ଆଉ ତମର ଘରୁ ସଖାଳ ବେଳାତ ଦହିବରା ବାଲା ଆସେ। ବରା, ପିଆଜି, ଆଳୁଚପ୍, ବ୍ ଯୋଉ ଇଟିଲିି ଘୁଗୁନି ଏଇ ମାନେ ଏ ବିକ୍ରି ବାଲା ଆସେ, କେକ୍ ଫେକ୍ କେକ୍, ପାଉଁରୁଟି
ହଁ।
ଏଗୁଡା ଆସିବ।
ଆଉ ଆଜି କଣ ନନଭେଜ୍ କରିନାହାନ୍ତି କିଛି?
ମାଛ ତରକାରୀ ହେଇଛି।
ହଁ।
ମାଛ ତରକାରୀ ସାଙ୍ଗରେ, ସେ ମସଲା ଖେଚୁଡି ହେଇଛି। ଆମର ଏଇଟା ତ ମହାନଦୀ ନା, ପୁରା ଜିଅନ୍ତା ମାଛ ଅଣା ହେଇଥିଲା। କାଲି ଜଣେ କେଉଟ ଧରିକି ତ ଦେଇ ଦେଇଥିଲେ ଆମ ଘରେ ଆଣିକି ରାତି ଦଶଟାରେ ଦେଲେ, ତାକୁ ପୁରା ବଞ୍ଚିଥିଲା। ଆଉ ତାକୁ ଶନିବାର ଆମ ଘରେ କେହି ଖାଆନ୍ତିନି ତ, ତାକୁ ଆମେ ଯୋଉ କୁଣ୍ଡରେ ଗୋଟେ କୁଣ୍ଡଟାରେ ପାଣି ଦେଇକି ତାକୁ ବଞ୍ଚେଇ ଦେଇଥିଲୁ, ଆମ ଘରେ ସେ ଯୋଉ ବଞ୍ଚିଥିଲା, ସକାଳୁ ତାକୁ କଟାକଟି କରି ସଫା କରି ରନ୍ଧା ହେଲା।
ଆଚ୍ଛା ଆଚ୍ଛା ହଉ ମୁଁ ରଖିଦଉଛି, ଆପଣଙ୍କୁ ପରେ କଲ୍ କରିବି।
ହଉ ହଉ ଠିକ୍ ଅଛି।
ହଁ ଥ୍ୟାଙ୍କ୍ ୟୁ।